ଏ ହାଲୋ ଶେଖର ଭାଇ ଗୁଡ଼ ଇଭିନିଂ।
ଗୁଡ଼୍ ଆଫଟରନୁନ୍।
ଗୁଡ଼୍ ଆଫଟରନୁନ୍।
ନା ତ ଓଡିଆରେ ଏଇ ବସିଚି ଆଉ।
ଅହଁ ଆଉ ଭଲ ସବୁ?
ହଁ ସବୁ ଭଲ ଆଉ ସେମତି ଚାଲିଚି ଆଉ।
ଆଉ ଏବେ କଣ ମୁଁ ସେଇଭଳିଆ ଆଉ।
କଣ କର?
ଏ ପଢାପଢି କରୁଚି ଆଉ ପ୍ରିପେୟାର ହୋଉଚି ଆଉ।
ଓହୋ ଆ ସେ ଆଉ ସବୁ ତ ସେଇଥିରେ ଆଉ।
ଆଜ୍ଞା।
ଚାକିରି ପାଇଁ ସବୁ ବ୍ୟସ୍ତ ଆଉ।
ଆଉ ତମର ପ୍ଲାନିଂ କଣ ଅଛି?
ପ୍ଲାନିଙ୍ଗ କଣ ସେଇ ସରକାରୀ ଚାକିରି ଆଉ।
ହଁ ଆଉ ସବୁ କଣ ପକାପକି କରୁଥିଲ?
ସେମିତି କିଛି ଆଉ ମାନେ ତ ପ୍ରାଇଭେଟ ଜବ୍ ହେଇଯାଇଚି ତ ଆଉ ଗମେଣ୍ଟ୍ ପାଇଁ ଏତେ ପ୍ରିପୋର ହେଉନି।
କୋଉଠି ଅଛି?
ଚାକିରି।
ଜବ୍‌ ମାନେ କଣ?
ହଁ ମାନେ ଅଛି ଗୋଟେ ପାଖରେ ଆଉ।
ଓହୋ ମାନେ କଣ ମାନେ ମା ମାର୍କେଟିଂ?
ଅ ମାର୍କେଟ ନୁହ ବ୍ୟାକ ଅଫିସ ଆଉ।
ଅହ ଯଉ ଡାଟା ୟେନେ ଏଣ୍ଟ୍ରି।
ଡାଟା ଡାଟା ଏଣ୍ଟ୍ରି କରି।
ଓ ହୋ ମାନେ କଣ ଏଇ ଯୋଉ ଆମର ଜିଏସ୍‌ଟି ଫିଏ ସ୍‌ଟି ଟ୍ୟାକ୍ସ ଯଉ କଟା ହେଉଛି?
ବାସ୍ ବାସ୍ ବାସ୍ ବାସ୍ ସେଇ ଟାଲି ଉପରେ ସବୁ କିଛି ଆଉ।
ହଁ ହଁ ଟାଲିପଟେ ଯୋଉ ଆମର କଣ ସିକ୍ସ ପଏଣ୍ଟ ସେଟା ଶିଖିଥିଲ କି?
ନାଇଁ ନାଇଁ ବେସିକ ଟା ଶିଖିଲେ ନର୍ମାଲ କାମ ପାଇଁ ସେ ହେଇଯିବ।
ବେଶିକଟା ଶିଖିଲେ ହେଇଯିବ ନାଇଁ?
ହଁ ବେଶିକଟା ସିଖିଲେ ବି ହେଇଯିବ। ଆଉ ମାନେ ହଁ ସେ ଭଳିଆ ଆଉ।
ମାସକୁ କୋଡିଏ ପଚିଶ ହଜାର ହଉଛି?
ହଁ।
ମାନେ କ ଘରେ କାମ କରୁଛ ନା ଯାଇକି
ନା ନା ସେଇଟି ଅଫିସ ରେ।
ତାର ମାନେ ପିଜିଡିସିଏ କଲେ ବି ଜାଣିପାରିବ?
ହଁ, ସେଇଟା ତ ମେନ୍ ଫାଷ୍ଟରୁ ସେଇଟା ହିଁ କରିବାକୁ ପଡ଼ିବ ତମକୁ।
ଓହୋ, ନା ମୁଁ ଗୋଟେ ସାଙ୍ଗ ଟା କରୁଥିଲା। ସେ ଅଛି ଭଲ ତିରିଶି ପଇଁତିରିଶି ଇନକମ କରୁଛି ଘରେ ବସିକି ତାକୁ ଡାଟା ହ୍ୱାଟ୍ସଆପ୍ ସବୁ ଦେଇ ଦଉଛନ୍ତି।
ଆଚ୍ଛା।
ତା ଡାଟା ସବୁ ନେଇଯାଉଛି ତା ହ୍ଵାଟସପ ରେ ତାର ଘରେ ବସିକି କରୁଛି। କେତେବେଳେ କେତେବେଳେ ଯାଉଛି ଏଇଆ ଆଉ।
ହଁ ସେଥିରେ ଯାହାହେଲେ ବି ତୁମକୁ ଅଫିସ ଯିବାକୁ ପଡିବ। କାହିଁକି ନା ସେଇଟା ତମକୁ ବେଶିକରୁ ତ ଫାଷ୍ଟ ଦେଇଦେବେ କାମ ଦେଇଦେବେ। କିନ୍ତୁ ଯେତେବେଳେ ଅବ ମାନେ କାମ ଅ କ କଂପ୍ଲିଟ୍ ହେଇଯିବ ସେତେବେଳେ ଡାକି ସେ ଟୋଟାଲ ତମକୁ ତମ ପାଖରୁ ପୁରା ଡାଟା ନବ।
ଓହୋ।
ମାନେ ସେ ବେଶୀ ଦିନି ନୁହେଁ ମାନେ ତମକୁ ଉ ତିନି ମାସରେ ଥରେ ଯିବାକୁ ପଡିବ ଆଉ।
ଓହୋ, ନାଇ ସେ କହୁଥିଲା। ମୋର ବି କମ୍ପ୍ୟୁଟର ସାର୍ଟିଫିକେଟ୍ ଅଛି।
ଓହୋ।
କିନ୍ତୁ ଏ ପଢାପଢି କରୁଛି ପ ଏଇଆ ଆଉ। ଘରେ ଟିକେ ଭଲ ହଁ ପ୍ରାକ୍ଟିସ ନାଇଁ। ନା ସେ ଟିକେ ଦେଖିଲେ ଦଶ ପନ୍ଦର ଦିନି ହେଇଯିବ ଆଉ।
ହଁ ଆଡେ ବି ଯୋଉ ମାନେ କମ୍ପୁଟର କୋର୍ସ କରୁଛନ୍ତି ସେଥିରେ କଣ ଭଲସେ ପାଠ ପଢୁଛନ୍ତି। ନା
ନା ନା ଅନଲାଇନ୍ ଯଉଟା ସବୁ ଶିଖାହଉନି?
ହଁ ଅନଲାଇନ୍ କ୍ଲାସ୍ କରିବ ଠିକ୍ ରହିବ।
ହଁ ଅନଲାଇ କ୍ଲାସ ପେଡ୍ କୋର୍ସ କରିବ ମାନେ ରିଚାର୍ଜ ଦେଇକି।
ହଁ, । ସେମିତି ହେଲେ ତମକୁ ସେ ଯୋଉଟା ପ୍ରାକ୍ଟିସ ରହିବ ସେଇଟା ତମର ଇଏ ହବ। ତାପରେ ଏଥର ଏଆଇ ପଶିଲାଣି ନା ସବୁ ଏଥିରେ ଆଉ ମାନେ ପୁରା ସର୍ଟକଟ ସେତାରେ ରହୁଛି ସବୁ।
ହଁ, ଏଆଇ ତ ସବୁ କହିଦେଲାଣି ଆଉ।
ନା ନା ଏଥିରେ ଏଆଇ ଏଥରେ ଇଏ ହେଲାଣି ଆମେ ଏଥର ଇମ୍ପ୍ଲିମେଣ୍ଟ୍ କଲୁଣୁ।
ହଁ।
ମାନେ ଯୋଉଟା ଥାଏ ତାର ଫର୍ମୁଲା ଥାଏ ସେଟା ଅଟୋମେଟିକି ଏଆଇରେ ସେଟା ସେ ଗୋଟେ ଥାଏ ତାର ମାନେ ଅଛି ଆପ୍ ଅଛି ସେଥିରେ ଆଟାଚ୍ ରହୁଚି। ସେଟା ଡାଇରେକ୍ଟ କାମ କଲା ବେଳକୁ ପୁରା ସହଜ ରହୁଚି।
ହଁ, ସେଟା ଟିକେ ଫାଷ୍ଟ୍ ରହୁଚି ଆଉ।
ହୁଁ, ଆଉ ଏତେ ପ୍ରେସର ନାହିଁ।
ହୁଁ,
ଆଉ ସେମ୍ତି ଧୀରେ ଧୀରେ ଚାଲ୍ଚି ଆଉ।
ଆ ଦୂରକୁ ଗଲେ ଭଲ ହୁଅନ୍ତା ଶିଖିକି ଆମର ଆସିଲେ। କାମ ଭଲ ହୁଅନ୍ତା କିନ୍ତୁ ଏୟା କଣ ଘରେ ଟିକେ ପ୍ରୋବ୍ଲେମ୍ ଦଉଛି ପାଖାରେ ଯାହାହେଲେ ଗୋଟେ ଦକାରେ।
ଆଜି କାଲି ଆଉ କେହି ବାହାରକୁ ଯି ଯିବାକୁ ଚାହୁଁନାହାନ୍ତି।
ହଁ ମାନେ ଯେତିକି କମ ପଇସା ଦଉ ପାଖାପାଖି ରହିଲେ ଆମେ ମାନେ ମେନ୍ ହଉଚି କଣ ଆମର ଏ ଘର ପ୍ରୋବ୍ଲେମ୍। ତମେ ଦୂରୁକୁ ଯଦି ଆମ ଉପରେ ଡିପେଣ୍ଡ୍ କରୁଚି ଯଦି ଆମେ ଯଦି ଦୂରକୁ ପଳେଇବା। ଆଉ ସେଠି ତ ଦେଖିବାକୁ ପଡିବ ନା ଆଜିକା ଲୋକ ଆଉ ସାହାଯ୍ୟ କରିପାରୁ କାରୁ କରୁନାହାନ୍ତି ନା।
ନା।
ତମେ ଲୋକଙ୍କୁ ଥରେ ଦି ଥର କହିବ ଯଦି ମନା କରିଦବ ଗୋଟେ ଖରାପ୍ ଲାଗିବ ନା ନାଇଁ।
ହଁ ସେଟା ତ ପୁରା
ସେଇ ଦିନ୍ ସେଥି ପାଇଁ ଆଜିକାଲି କାହାକୁ କଣ କରହିବ ନିଜ ଗୋଡେ ନିଜେ ଯାହା କରିବ ନିଜେ ଆଜିକାଲି ଆଜି କଣ ଥିଲା ଏ କାମ କତୁଲା ମୁଁ ତୁ ମତେ ହେଲ୍ପ କରୁଥିଲା ମୁଁ ତାକୁ ହେଲ୍ପ କରିଦେବି କି ଗୋଟେ ଇଏ ହେଇଯାଉଥିଲା।
ହଁ।
ଏବେ ଆଉ ଡକା ଡକି ନାଇଁ।
ଏବେ ତ ସେମ୍ତି ସାହାଯ୍ୟ କରିବା ଉପରେ କେହି ରହୁ
ନାଇଁ ଏବେ ତ ସବ୍ ପିଲା ମୋବାଇଲ୍ ରେ ଖାଲି ଟିପା ଟିିପ୍ କରି ଚାଲ୍ଲେ ଆଉ ତମକୁ ଆମେ ଆଜି କଣ କ୍ରିକେଟ୍ ଖେଳୁଥିଲୁ କି ବଲ୍ ଖେଳୁଥିଲୁ ଫିଜିକାଲ୍ ଦେହା ଦଉଥିଲା।
ହଁ।
ଏବେ ଗୋଟେ ପିଲା ପଡିଆରେ ଦେଖିଲା ବେଳକୁ ନାହାନ୍ତି ଖାଲି ଗେମ୍ ଖେଳୁଚନ୍ତି ଇଏ ଖେଳୁଚନ୍ତି। ପଡିଆରେ ଗାଈ ଚର୍ଚି ପଡି
ଆଉ ପଡିଆ ନାାଇଁ ମାନେ ପଡିଆ ଯୋଉ ଜାଗା ଅଛି ସବୁ ବାଉଣ୍ଡ୍ରୀ ବୁଲେଇ ଦଉଚନ୍ତି।
ହଁ ଯେତେବେଳେ ଆମେ ଖେଳୁଥିଲୁ ସବୁ ଉଁ ପଡିଆ କଣ ସ୍କୁଲ୍ କଣ କଲେଜ୍ କଣ କିଛି ନଥିଲା ଏବେ ଥାଇଁକି ପିଲା
ନା ଆଗେ ଆମେ ବହୁତ୍ ଖଳଉନା।
ତ ମୋର୍ କ୍ରିକେଟ୍ ବୋହୁତ୍ ଫେବ
ଫିଜିକାଲ୍ ଟା ରହୁଥିଲା।
ହଁ ଆଗେ ବୋହୁତ୍ କାମ ରହୁଥିଲା ତାପରେ ଉଁ
ତାପ୍ରେ ଦିନକୁ ଦିନ କଣ ହଉଚି ଦିନକୁ ଦିନ କଣ ହଉଚି ମାନେ ସୋସିଆଲ ଚେଞ୍ଜ ହଉଚି ନା।
ହଁ ଦିନକୁ ଦିନ ତ ଭୋପାଲି ଯୋଗ ହେଇଗଲା।
ହଁ ସବୁ ଚେଞ୍ଜ ହଉଚି ତାପ୍ରେ ଯଦି ଆମେ ପରିବର୍ତ୍ତନ ଯଦି ସେଇଥିରେ ନହବା ଲୋକ କହିବେ ଆମକୁ ପାଗଳ।
ହଁ ହଁ ହଁ
ନୁହି କି
ହଁ
ତାପରେ ଦୁଇରେ ଆଜିକାଲି ଯୋଉ ସମାଜରେ ଚାଲିଛି ସେଇ ସମାଜ ଧରିକି ଚାଲିବାକୁ ପଡିବ।
ସେଇ ତ ସବୁ ସେଇୟା ହେଇଗଲାଣି ଆଉ।
ସେଇଟା ଯଦି ହଁ ମାନେ ଆଜିିକାଲି ମାନେ ଆମେ ଯୋଉଁ ବ୍ୟାଚଲର ଆମେ କି ଯୋଉ କାର୍ଯ୍ୟ କରୁନୁ ବୁଢା ଲୋକ ସେ କାର୍ଯ୍ୟ କରିଦଉଛନ୍ତି।
ମୋର ମୋବାଇଲ୍ ନୋଟିଫିକେସନ୍ ସାଉଣ୍ଡ ଆସୁଛି କି?
ନାଇଁ ନାଇଁ।
ଆସୁନି ତ?
ନା ଆଉ। ଏଇଭଳିଆ କଥା ଆଉ ଏତ ବର୍ଷା ସିଜିନ ଆସିଗଲା ଆଉ କୁଆଡେ ତ ଯାଇହବନି।
ଚାଷ ବାସ କରୁଛ ନା ନାଇଁ।
ହଁ ଚାଷ ଚାଲିଛି ଏବେ ଆମର ଫାର୍ମିଂ ଚାଷ ଚାଲିଛି ଧାନ ଫାନ ବୁଣା ହଉଛି।
ଓହୋ ବର୍ଷା ତ ନାଇଁ ପାଣି କୋଉଠି ଆସିବ?
ମେନ୍ ହେଉଛି ବିଲେରେ ପାଣି ଦେଲେ ନା ତ ଗଛ ବଡ଼ିବ।
ତମର କଣ ଯୋଉ ଶୁଖିଲା ଚାଷ ହଉଛି ନା ଏକାଠି କାଦୁଅ।
ନା ନା ଆମର ଏଇ ଏଇ ଏଇ ବର୍ଷା ଯୋଉ ହବନି ସିଜିନ।
ହଁ ହଁ ହଁ
ଚାଷ ନାଳ ପାଣି ଆମର ପାଣି। ହଁ କାଦୁଅ ତାପରେ ଯୋଉଠି ସବୁ ପାଣି ଜମେ ସେଠି ଧାନ ହୁଏ ନା ସବୁ ବୁଡିଯାଏ ଗଛ।
ହଁ ସେଠି ତ ପାଣି ରହିବ ଧାନ ରହିବନି ତ ଆଉ।
ହଁ ଏଟା ତ ସମସ୍ୟା। ଚାଷ ଫାସ ବି ଭଲରେ ଆଉ ହଉନି ବିନା ସାଲ ରେ ହଉନି ସାରା।
ସାର ତ ନ ପକେଇଲେ ଆଉ ଖାଉନାହାନ୍ତି ଲୋକ ଆଉ।
ସେ ବି ତାର ଯୋଉ ମାନେ ମଞ୍ଜି ଟା। ସିଏ ବି ବିଷ ରେ ତିଆରି ହେଲା।
ହଁ ନାଇଁ ନାଇଁ ଥିଲା ଆଗେ ଥିଲା ଆଗେ କଣ ଯେତେବେଳେ ଆମେ ଯତି ଛୋଟ ଥିଲୁ। ସେତେବେଳେ କଣ ଯୋଉ ଖତ ପଡେ ହେଲା କି।
ହଁ ହଁ ହଁ
ଖତ ପଡ଼େ ସେତେବେଳେ କଣ ମାନଲନେ ସି ଏ ସବୁ ଦେଶୀ ଜିନିଷ ଆଉ ସେଗୁଡା ଖାଇକି ଲୋକ ମଜବୁତ୍ ରହିଲେ ଏବେ କଣ ସାର ଖାଇଲେ ଲୋକ ଆଗେ ଯେମିତି ଲୋକ ଶହେ ବର୍ଷ ରହୁଥିଲେ।
ଦେଖୁନାହାନ୍ତି ଆଜିକାଲି ସମାଜରେ ବେଶୀ ମାନେ ହାର୍ଟ ଷ୍ଟ୍ରୋକ ବ୍ରେନ ଷ୍ଟ୍ରୋକ କିଡ଼ନୀ ବେଶୀ।
ହଁ ବହୁତ ବହୁତ ସେଇ ସାର ଖାଇଛିି ଆଉ।
ସବୁ ସବୁ ଖାଦ୍ୟରୁ ନା ଆଉ। ସବୁ ଆମେ କଣ ଆମେ ଯେତେବେଳେ ଏନର୍ଜି ଟା ଶକ୍ତି ଟା ପାଇବା ସବୁ ସେ ଖାଦ୍ୟରୁ ନା ଆଉ।
ହଁ
କିଛି ହେନ ଆମେ ଯଦି ପ୍ରକୃତ ଲୋକ ଆଜିକାଲି ଜାଣି ଜାଣିଲେଣି କିନ୍ତୁ ବିଷାକ୍ ତ ଆମେ ଖାଦ୍ୟ ଖାଉଛୁ ବୋଲି ଟାଇମ ଲାଗିବ ସମୟ ଲାଗିବ ବହୁତ ପରିବର୍ତନଶୀଳ ହବା ପାଇଁ। ବହୁତ କମ ସମୟ ଲାଗିବ କାହିଁକିନା। ଗୋଟେ ଏକ୍ଜାମ୍ପଲ ଥିଲା ଯୋଉ ଆମର କରୋନା।
ହଁ ହଁ ହଁ
କରୋନା ଗୋଟେ ଡିଜିଜ୍ ଥିଲା ନା ଆଉ, ଲୋକଙ୍କୁ ବହୁତ୍ ସ ଚେତନ ଜଣେଇଦେଲା।
ତଥାପି ଲୋକ କୋଉଠି ମାନୁଚନ୍ତି।
ମାନୁନାହାନ୍ତି ମାନେ ଯେ ଟାଇମ୍ ଲାଗିବ, ଏବେ ସବୁ ଟାଉନ୍ ରେ ଯୋଉ ଆମର ଲୋକମାନେ ରହିଲେଣି ସବୁ ଛାତ ଉପରେ ଚାଷ କଲେଣି।
ସେମାନେ ନିଜେ ଦେଶୀ ଖାଇବା ଖାଉ
ହଁ ନିଜେ ଦେଶୀ ହାଇବ୍ରିଡ୍ ସବୁ ଦିନିଷ କିନ୍ତୁ ନିଜେ ଦିନିଷ।
ତ ସେଇ ମାନେ କଣ ହଁ ସାର ପକେଇ ଖାଉଚନ୍ତି।
ସେ ଯୋଉ ସବୁ ଟ୍ରେ ଫ୍ରେ ଆଣିକି ପ୍ଲାଷ୍ଟିକ ସବୁ ଦିନିଷ। ତା ଦେ ମାଟି ଫାଟି ଭରିକି ଖ ତ ଫତ ସବୁ ଚାଷ କରି ଖାଉଚନ୍ତି
ଖାଇଲେ କଣ ହବ, ସେ ଯୋଉ ଗଛ ଟା କିଣୁଚନ୍ତି ସେଇଟା ହାଇବ୍ରିଡ୍ ନା ନାଇଁ।
ହଁ ଏଇଟା ଗୋଟେ ଏକ୍ଜାମ୍ପଲ ହଉଚି କଣ ସେ ସବୁ ହାଇବ୍ରିଡ୍, ହାଇବ୍ରିଡ୍ ମାନେ ଛୋଟ ଗଛରେ ଏତେ ଫଳ।
ସେଇତ ସେଇଟା ଖାଇଲେ କଣ ଦେହ ପାଇଁ ଭଲ?
ତିନି ଫୁଟୁ ଚାରି ଫୁଟୁ ମୁଁ ଯାଇଥିଲି ଭୁବନେସ୍ୱର ତିନି ଫୁଟ୍ ଚାରି ଫୁଟ୍ ରେ ବୁଝିପାରିଲେ ନା, ଅମୃତଣ୍ଡା ଏତେ ହେଇଚି ଯେ ପ୍ରବଳ ମାନେ ଛଅ ପାଞ୍ଚ ଛ ଫୁଟୁ ହବ ଆଉ।
ମାନେ ଛୋଟ ଗଛରେ?
ମାନେ ଆମ ହାଇଟ୍ ରେ ଛଅ ଫୁଟ ହାଇଟ୍ ରେ ଆମ୍ବୃତ ଭଣ୍ଡା ହେଇଛି ପ୍ରବଳ।
ସେ ଅମୃତ ଭଣ୍ଡା ମାନେ ଟେଷ୍ଟି ନାହିଁ।
ସେ କଣ ଦେସି, ସେଗୁଡ଼ା ଦେସି ନୁହଁ।
ନା ଆଉ ମାନେ ଟମାଟୋର ହେଇଚି ଯେ ଏଡ଼େ-ଏଡ଼େ, ଆମେ ବିଲେରେ ମାଟିରେ ପୋତିଲେ ହଉନି ସିଏ କଣ ଏଡେ-ଏଡେ ହେଇଚି ଟମାଟର।
ନା ସେଗୁଡା ହେଲେ ସେଗୁଡା ହେଲେ ପୁରା ଦେଶୀ ନା ଦେଶୀ ନୁହଁ।
ହଁ ବାଇଗଣ ହେଇଚି ଯୋଉ ଆମର ଏ ଯୋଉ ଆମେ ଧଳା ବାଇଗଣ କି ଇଆଡେ ଖାଉଚୁ ସିଆଡେ ବାଇଗଣ ଉପରେ ଯୋଉ ଆମର ଏବେ ଯୋଉ ଆମର ନୀଳ କଲର ବ୍ଲୁ କଲର ଯୋଉଡା।
ହଁ କ-ହଁ-ହଁ-ହଁ।
ସେଇ ଭଳିଆ ସବୁ ଏଡିକି ଏଡ଼ିକି ଫଳୁଚି ଯେ ସେଠି ଖାଉଚନ୍ତି।
ଆ ତାଙ୍କୁ ମିଳିବନି ଆଉ ସେ କଣ କରିବେ, ସେ ସେଇଆକୁ ଖାଇବେ ଆଉ।
ହଁ ଆଉ ଶାଗ ଫାଗ ପକେଇକି ଖାଉଚନ୍ତି। ମୁଁ କହିଲି କଣ ଏଡିକି-ଏଡିକି ଗଛରେ ଏଡେ-ଏଡ଼େ ଫଳ, ତାର ଆକ୍ଚୁଅଲି ତାର ଗ୍ରୋଥ କେତେ ହେଇଚି, ମାନେ ତାର ଡେଭ୍ଲପମେଣ୍ଟ କିଛି ନାହିଁ। ସେ ତାର ଫଳ ଦେଇ ଯାଉଛି।
ତାପରେ ସହରି ଲୋକମାନେ ସୁଜୁନା ଶାଗ ଖାଇବାକୁ ବହୁତୁ ପସନ୍ଦ କରନ୍ତି।
ହଁ ପତ୍ର ନାଇଁ ଯେତିକି ଫଳ ସେତିକି ହେଁ।
ସେ ସେଇଥିପାଇଁ ହେଇଚି ସେ ଜିନିଷ ହେଇଚି ଆଉ।
ଆଉ ସେଗୁଡା ଖାଇକି କିଛି ଲାଭ ନାହିଁ।
କିଛି-କିଛି ଲାଭ ନାହିଁ, କିଛି ଲାଭ ନାହିଁ।
ସେଗୁଡା ଖାଇଆ ଯା ଆ ମାନେ ଦେହ ପାଇଁ ପୁରା ଇଏ କ୍ଷେତି।
ଏ ତାଙ୍କ ହିସାବରେ ତାଙ୍କୁ ଲାଗୁଛି ସେଇଟା ଦେଶୀ। ତ ସିଏ ସେଗୁଡା ଖାଉ
ଆଜିକାଲି ତ ସବୁ-ସବୁ ଚାଷରେ ହିଁ ଲାଗିଲେଣିି କୋଉଠି ନାହିଁ।
ଏ ଆଗେ ତ ଏତେ ପୋକ ଫୋକ ନଥିଲେ, ଏବେ ଯୋଉ ପୋକ ହଉଚି ଯୋଉ ସ୍ପ୍ରେ ମାରନ୍ତି ନା।
ହଁ।
ସେଇଟା ବେଶୀ କ୍ଷତିକାରକ।
କ୍ଷତି କରଉଛି ତାପରେ ଆମର ପ୍ରଦୂଷଣ ବି ବିଷାକ୍ତ ହେଇଗାଣି।
ନା ଭୁବନେଶ୍ଵର ତମେ ଯାଇଛ ରହୁ ରହୁଥିଲ ନା କଣ?
ହଁ ପୁଣି ପଟିଆ ରତ ରହୁଥିଲି ସେଠି ସବୁ ମେ ନ୍ ଲାଗିଲାଣି ପ୍ରଦୂଷଣ ଅଟକିବା ପାଇଁ।
ମେସିନ୍ ନହିଁଲେ କଣ ପଦୁଷଣ ରଖିପାରିବନି। କେତେ ଅଟକେଇବ। ଅଟକି ଅଟକି କେତେ ଅଟକେଇବ
ଓହୋ ଆମେ ଏଠି କୋଉ ପାଠ ପଢୁଥିଲ।
ହଁ ପଢୁଥିଲି ଆମର ପ୍ରିପେୟାର ହଉଥିଲି। ଆଉ ସୁଭି ହଁ ଯେତିକି କୋ ଟ